ହ୍ୟାଲୋ।
ହ୍ୟାଲୋ।
ହଁ। ମୋ କଥା ଆପଣଙ୍କୁ କ୍ଲିୟର ଶୁଭା ଯାଉଛି? ଆଉ କଣ କରୁଛୁ ଏବେ ଘରେ ଅଛୁ ନା କୁଆଡେ ଯାଇନୁ?
ହଁ ଯାଇଥିଲି ଏଇନେ ସାଙ୍ଗ ସଅ ଗୋଟେ ଯାଇଥିଲି ବୁଲିବା ପାଇଁ ଟିକେ ହଁ ଆଉ ଗୋଟେ ଗାଁକୁୁ ତ ସେଇଠୁ ବୁଲାବୁଲି କରିକି ଏଇଠି ଆସିଚି ଏବେ ବସିକି ଫୋନ ଦେଖୁଥିଲି ଆଉ।
ସ୍କୁଲ୍ ସାଙ୍ଗ ନା
ଆଜ୍ଞା।
ସେମାନେ ସବୁ ଗାଁରେ ଗାଁ କଲେଜରେ ପ ନାଁ ଆଡମିସନ କରୁଚନ୍ତି ବୋଧେ ନା
ଆଜ୍ଞା ମ୍ୟାମ ଗାଁ କଲେଜରେ ଆଡମିସନ କରିଛନ୍ତି ଏବେ ଆଉ କେତେଜଣ ବି ମାନେ ଭୁବନେସ୍ଵର ଯଦି ଆଉ କେତେ ଜଣ କଟକ ରେ ଆଡମିସନ କରିଥିଲେ ଏବେ ବି ପ୍ରାୟ ଭୁବନେଶ୍ୱରରେ ଆଡମିସନ କରିଚନ୍ତି ଆଉ କେତେ ଜଣ ଅଛନ୍ତି। ହେମତି ଗାଁ ରେ ପଢିବି।
ଗାଁ ରେ ପଢିଲୁ ଗାଁ କଲେଜ ଗାଁ କଲେଜ ଭଲ ଗାଁ କଲେଜର ଖାଲି ଆର୍ଟ ସାଇନ୍ସ ନା ଖାଲି ଆର୍ଟ?
ନା ଗାଁ କଲେଜରେ କେବଳ ଆର୍ଟସ ସାଇନ୍ସ ହିଁ ଅଛି କମର୍ସକା କିଛି ନାହିଁ।
ଖାଲି ସାଇନ୍ସ ଆର୍ଟସ ବି ନାହିଁ?
ଆର୍ଟସ୍ ଅଛି।
ହୁଁ ହୁଁ ଆର୍ଟସ ଆଉ ସାଇନ୍ସ ଭଲ ଭଲ କଲେଜ ଭଲ ପଢା ହୁଏ?
ହଁ ମୁଁ ତ ଜାଣିନି ହଁ କୁହା ହୁଏ ମୋ ସାଙ୍ଗମାନେ କୁହନ୍ତି ହଁ ଭଲ ପଢା ହୁଏ ବୋଲି ସେମାନେ ବିଫାଷ୍ଟେ ନା ପ୍ଲସ ଟୁରେହେତେ କଲେଜ ଯାଇନାହାନ୍ତି ବାସ୍ ଖାଲି କୋଚିଂ ଯାହା ନେଇକି ଆଉ କ୍ଲାସ ହେତେ ହୁଏନି ତାଙ୍କର କୋହୁଥିଲେ ତ ସେମାନେ ହେତେ ଦିନ ବି ସେ ଏତେ ଦିନି ବି କଲେଜ ଯାଇନାହାନ୍ତି ଅଳ୍ପ ଅଳ୍ପ ଦିନ କଲେଜ ଯାଆନ୍ତି ସେମାନେ କାରଣସ ସକାଳୁ ତାଙ୍କର ଟିଉସନ୍ ରହିଯାଏ କଲେଜ ଟାଇମ୍ ବି ସେଇ ଦଶଟା ଆଳକୁ ଆଉ ଟିଉସନ୍ ସାରିକି ଦଶ ଦଶଟା ଆଳକୁ ସେମାନେ ଏକାଥରେ ସକାଳୁ ଯାଇକି ଦଶଟା ବେଳକୁ ଟୁଉସନ ସାରନ୍ତି ଗୋଟେ ଗୋଟେ କ୍ଲାସ କରିକି ପଳେଇ ଆସନ୍ତି।
ଓ ହଁ ତାଙ୍କର ଯୋଉ ସବଜେକ୍ଟ କ୍ଲାସ ଥିବ ସେ ଗୋଟେ ସବଜେକ୍ଟ କ୍ଲାସ କରିକି ପଳେଇ ଆସନ୍ତି। ଏମିତି ଆଉ ସେଥିପାଇଁ ହଁ ତ କ୍ଲାସ ସ୍କୁଲଲେ ମୋରୋ ଦୃଷ୍ଟିରୁ ଗୋଟେ ପିଲା କଲେଜ ଯେତେବେଳେ ଆଡମିସନ କରେ ତାର ହଉ କ୍ଲାସ ଯାଇକି ଆଟେନ୍ କରିବା ବୋହୁତ ଜରୁରୀ ନା ନ କହିକିରି ଘରେ ରହିକି ପ୍ରିପେୟାର ହେଲେ ବି ବୋହୁତ ଜରୁରୀ।
ହୁଁ। ହଁ ଫାଷ୍ଟେ ଫାଷ୍ଟେ ତ ମାନେ ମୁଁ ଭାବେ ଯାହାର ଯଦି ପ୍ରାକ୍ଟିକାଲ ସବଜେକ୍ଟ ଥିବ ତାହେଲେ ସେ ମାନେ ଆଟେଣ୍ଡ କରିବାଟା ବୋହୁତ ଜରୁରୀ କାରଣ ମୁଁ ଯେତେବେଳେ ମାନେ ସେ ଫାଷ୍ଟ ଇୟରରେ ସବୁ ମାନେ ଡେଲି ଡେଲି କଲେଜ ଗଲି ସବୁବେଳେ କଲେଜ ଗଲି। କିନ୍ତୁ ସେକେଣ୍ଡ ଇୟର ଯେତେବେଳେ ହେଲା ମୁଁ ତାପରେ ଟିଉସନ ସେଣ୍ଡୟିଅରରେ ଗଲି ମୁଁ ଆଉ କଲେଜ କୁ ଗୁରୁତ୍ୱ ଦେଲିିନି ମୁଁ କଣ କଲିନା ଏମିତି ବେଳେ ବେଳେ କଲେଜ ଯାଏ ବେଳେ ବେଳେ ଯାଏନି ଆଉ ଗଲେ ବି ଗୋଟେ ଦିଟା କ୍ଲାସ୍ ଆଟେଣ୍ଡେ କରିକି ପଳେଇ ଆସେ। ଆଉ ତ କଣ ହେଲା ନା ମୁଁ ଫାଷ୍ଟ ଇୟରରେ ଜଣେ ମ୍ୟାମ ଥିଲେ ଯିଏ କି ଅଲଗା ପ୍ରକାର ମାନେ ଲେସନ୍ ପ୍ଲାନ୍ କରିବାକୁ ଦେଉଥିଲେ ତାଙ୍କ ପ୍ରାକ୍ଟିକାଲ୍ ଶୈଳୀଟା ଆଉ ଗୋଟେ ପ୍ରକାରର ତ ସେକେଣ୍ଡ ଇୟରରେ ଯେତେବେଳେ ଜଣେ ଆଉ ଜଣେ ମ୍ୟାାମ ଆସିଲେ ତ ସିଏ ଆଉ ଗୋଟେ ପ୍ରକାରର ଲେ ସନ୍ ପ୍ଲାନ କରିବାକୁ କହିଲେ ମୁଁ ଯେତେବେଳେ ଆଉ ଲେସନ୍ ପ୍ଲାନ୍ ସବମିଟ୍ କରିବା ଟାଇମ୍ ଆସିଲା ମୁଁ ଫାଷ୍ଟ ଇୟର ମ୍ୟାମ୍ ଯେମିତି ବୁଝେଇ ଥିଲେ ମୁଁ ସେଇ ଅନୁସାରେ ମ୍ୟାମ୍ କୁ କରିକି ନେଇକି ଦେଲି ତାପରେ ମ୍ୟାମ୍ ମୋର ଟୋ ଟାଲି ମାନେ ଟୋଟାଲି ଭୁଲ ମାରିଦେଲେ କହିଲେ ଏଇ ସବୁତକ ଭୁଲ ଅଛି ଆଉ ରେ କରିକି ଆଣେ। ମୁଁ ଏତେ ଗୁଡେ ମାନେ ତେ ଗୁଡେ କଷ୍ଟ କରିକି ମାନେ ସବୁଦିନ ବସି ବସି ବସି ବସି ଏତକ ଲେଖଥିଲି ଲାଷ୍ଟକୁୁ କେ ତେ ଗୁଡିଏ ପେଜ ଏକାଥରେ ଗୋଟିଏ ମୋଟା ଖାତା କମ୍ପ୍ଲିଟ୍ କରିବାକୁ ପଡିଲା ତିନ ଚାର ଦିନରେ। ତ ସେଇଟା ମୋତେ ଅଧିକ କଷ୍ଟ ପଡ଼ିଲା ତ ମୁଁ ଭାବି ଯେ ଯାହାର ପ୍ରାକ୍ଟିକାଲ୍ ସବଜେକ୍ଟ ଥିବ ତା ପାଇଁ ମାନେ ଆ କଲେଜ ଯିବାଟା ବେଶ ଜରୁରୀ ଆଉ ସ ମାନେ ସବୁ କଲେଜରେ ପ୍ରାୟ କୁହ ସେଭେଣ୍ଟି ଫାଇଭି ପଶେ ଆଟେନାଶ ଦରକାର ନହେଲେ ଏକ୍ସଜାମ ଦେଈହବନି କିନ୍ତୁ ମୁଁ ମାନେ ମୋ ମତେ ଲାଗେନି ଯେ ମୋତେ ଲାଗେ ଏଇଟା ଵାସ ଟିଚର ମାନେ ଏମିତି ଡରେଇବା ପାଇଁ କୁହନ୍ତି କାରଣ ମୋତେ ମୋର ଗୋଟେ ସଙ୍ଗଟେ ଅଛି ଆଉ ଯିଏ କି ଟୋଟାଳି ଟୋ ଟୋଟାଳି କଲେଜେ ଯାଇନଥିଲା ଫାଷ୍ଟ କେବଳ ସେ ଇଣ୍ଟରନାଲ ଏକ୍ସଜାମ ବେଳକୁ ଯାଇଥିଲା ଫାଷ୍ଟ ଏୟର ସେମିତି ଏକ୍ସଜାମ ବେଳକୁ ଯାଇଥିଲା ଆଉ କି ଇଣ୍ଟରନାଲ୍ ଏକ୍ସଜାମ ଆଉ ବୋର୍ଡ ଏକ୍ସଜାମ ଆଟେଣ୍ଟ କରିଥିଲା ସେ ଭଲ ମାର୍କ ରଖିଚି। ଆଉ ତ ମତେ ଲାଗେ ଯେ ପ୍ରାକ୍ଟିକାଲ ସବଜେକ୍ଟ ଯାହାର ଥିବ ସିଏ ହିଁ କେବଳ ସ ସବୁ କ୍ଲାସ ତ ଆଟେଣ୍ଟେ କରିବା ଦରକାର ଯଦି ଆଟେଣ୍ଟେ କରିପାରିବନି ଆଉ ତାହେଲେ ମାନେ ଲାଷ୍ଟ କୁ ଏମିତି ପ୍ରାଟିଆଲ ବୁଝି ପାରିବନି ମୋ ଭଳି ଏମିତି ଲାଷ୍ଟ କୁ ହଇରାଣ ହବ। କମ ସମୟରେ ଅଧିକ ଅଧିକ ଲେଖିବାକୁ ପଡିବ ଷ୍ଟ୍ରେସ ନେବାକୁ ପଡିବ।
ଓକେ ନା ଆକ୍ଚୁଆଲି ଉଁ ତମେ ଯୋଉ କଥା ଗୋଟେ କହିଲ ଠିକ କଥା କହିଲ। ବାକି କଲେଜ ହାତରେ ପରସେଣ୍ଟେଜ ଥାଏ ଏ ଯେ ଡିସାଇଡି କରେ କଲେଜ। ଯିଏ ତମୁ କାହିଁକି ଡିସାଡି କଲା ସେଭେଣ୍ଟୀଫାଇଭ ପ୍ରସେଣ୍ଟ? ଯେତେବେଳେ ପିଲା ଟେନ୍ଥ ରୁ କଲେଜ ଆସନ୍ତି ଅସ୍ତି ଏବେ ପିଲା କିଛିପିଲା ଅଛନ୍ତି ସିରିଏସ ସେମାନେ ପଢାପଢି କରନ୍ତି।
ଆଜ୍ଞା।
କିଛି ପିଲା ଥାନ୍ତି କଲେଜ ଯେତେବେଳେ କ ଟେନ୍ଥ ପରେ କଲେଜ ଯାଇଥାନ୍ତି। ତ କଲେଜର ନୂଆ ନୂଆ ମାଟି ଦେଖିଥାନ୍ତି। ତ ସେମାନେ କଣ କରନ୍ତି ନା ସେ ସମୟରେ କଲେଜକୁ ବହୁତ କ୍ଲାସ ନ କରିକି ସେମାନେ କଲେଜ ବାହାରେ ବୁଲୁଥାନ୍ତି।
ଆଜ୍ଞା।
ତ ସେ ଆସିଥିବେ କଲେଜ ହେଲେ ବାହାରେ ବୁଲୁଥିବେ। ତ ସେଇଟା କଣ ହଉଛି କଲେଜ ଆଉ ତାପରେ କଲେଜରେ ଯେତେଳେ ଟିଚର ଯେତେବେ ଲେଚର କ୍ଲାସ କରିଆକୁ ଗଲା କ୍ଲାସରୁମ ରେ ପିଲା ନାହାନ୍ତି ଯୋଉ ଜାଗାରେ ପିଲା ଅଶୀ ପିଲା ଆଡମିସନ କରିଛନ୍ତି ସେ ଜାଗାରେ ଯଦି ବସିଥିବେ ତିରିଶ ଆଉ ଚାଳିଶ ପିଲା ତ ସେଇଟା ବି ଗୋଟେ ପ୍ରଭାବ ପକେଇଲା କଲେଜକୁ ଏକରେ ଆଉ ସେ ପ୍ରଭାବ ପକେଇବା ଦ୍ଵାରା କଣ ହେଲା ନା ପିଲାମାନେ କଲେଜ ର ରେପୁଟେସନ ଧୀରେଧୀରେ ଖରାପ ହେଇ ଆସିଲା। ଯେମିତି କିି ଆପଣ ଏବେ ଗୋଟେ ସମୟ ପରେ କହିଲେ କି ଆମ ଗାଁ କଲେଜରେ ଉଁ ଏବେ ପିଲା ମୋ ସାଙ୍ଗ ଯାଉ ଚି ଏକ୍ସଜାମ ଦଉଚି ହେଲେ ତାଙ୍କ ଟିଚର କ ତାଙ୍କ ଟିଚର ତାଙ୍କର ଅଟେଡେନ୍ସ ସେଭଣ୍ଟିଫାଇଭ ଏଟି ରଖୁଥିବେ। ସେ ଯାଉ ଅବା ନଯାଉ।
ଆଜ୍ଞା ମ୍ୟାମ୍ ମୋ ସାଙ୍ଗ ବି କହୁଥିଲା ତାଙ୍କ ସାର କଣ କରନ୍ତି ନା ସ ମଣ୍ଡେ ଦିନ ଯୋଉ ଯୋଉ ପିଲା ଆସିଥିବେ ତାଙ୍କର ସୋମବାର ଦିନ ଯୋଉ ଯୋଉ ପିଲା ଆସିଥିଏ ଶନିବାର ଯାଇ ସେମାନଙ୍କର ବି ପକା ହବ ଧରିନିଅ ମଁ ସୋମବାର ଦିନ ମୋ ସାଙ୍ଗ କଲେଜ ଗଲା ସେ ଯଦି ମଙ୍ଗଳବାର, ବୁଧବାର, ଗୁରୁବାର ନ ବି ଗଲା ତାହେଲେ ବି
ହୁଁ।
ମାନେ ଆଟେନେସ ପକା ହୁଏ ଯେ ହଁ ସେ ଯାଇଛି।
କାହିଁକି ନା ଆକ୍ଚୁଲି ସର ର ଗୋଟେ ରୁଲ ଆଉ ରେଗୁଲେସନ ଏମିତି ପଳେଇ ଆସିଲାଣି ଏଜୁକେସନ ହେଲ୍ଥ ଆଉ ସବୁ ଡିପାଟମେଣ୍ଟ ପାଇଁ ଏମିତି ଗୋଟେ ରୁଲ ଆସିଗଲାଣି ଆଗରୁ ସେ ରୁଲରେ ନଥିଲା ଆଗରୁ କଲେଜରେ ଏମିତି ଥିଲା ଲେକ୍ଚର ପୁରା ଯିବେ ତାଙ୍କର ଯୋଉ ପ୍ରିଅଡ ଥିବ ଦନ୍ତୁ ଦୁଇଟା ପ୍ରିଅଡ଼ ଅଛି ସେ ଦୁଟା ପ୍ରି ପଢେଇ ଦେବେ ଆଉ ଘରକୁ ପଳେଇ ଆସୁଥିଲେ। ଏବେ ପୁରା ରୁଲ କରିଦେଲା ଯଦି ତୁ ଗୋଟେ ଲେକ୍ଚର ନଅ ବଜେ ଯାଉଚି ତ ପାଞ୍ଚ ବାଜେ କଲେଜ ଛାଡିବ। ଆଗୁରୁ ସେଟେ ସବୁ ସିଷ୍ଟମ ନଥିଲା। ମୁଁ କାହିଁ ମୋର ଏକ୍ସପିରିଏନ୍ସ ସେଟା କହୁଛି ମୁଁ ଏଇଟା କହୁଛି ପାଞ୍ଚ ଛଅ ବର୍ଷ ତଳର କଥା ତ ଗୋଟେ କର ମୁଁ ଯୋଉଠି ଜବ୍ କରୁଥିଲି ତ ସେ ଲୋକେସନ୍‌ରୁ ମୋ ଅ ଜବ୍ ଲୋକେସନ୍‌ରୁ ସେ କଲେଜ୍‌ ହଉଛି ପନ୍ଦର କିଲୋମିଟର। ତ ଆମର କଲେଜ୍‌ ସହିତ କିଛି ଏମିତି ନା କିଛି ନା ଟାଇଅପ୍ ଥାଏ। ତ ସେ ମତେ ମୋର ଯିଏ ସେଣ୍ଟର ଇଞ୍ଚର୍ଜ ସେ ମତେ କହିଲେକି ତୁ କଲେଜ୍‌ ଯାଆ କଲେଜ୍‌ରେ ଦେଖାକରିବ ବେଲେ ମୁଁ କେତେବେଳେ କଲେଜ୍‌ ଯାଇଚି ଜାଣିଚୁ ସାଢେଏଗାରଟା ବେଳେ ସାଢେଏଗାରଟା ବେଳେ କଲେଜ୍‌ରେ କେହି ନାହାନ୍ତି। ଦୁଇଟା ଲେକ୍ଚର ବସୁଛନ୍ତି ସାଢେଏଗାରଟା ବେଳେ ପିଲା ଆସିନଥାନ୍ତି। ତା ପରେ ପରେ ଯୋଉ ତାପରେ ପଞ୍ଚିଙ୍ଗ ସିଷ୍ଟମ୍ ଆସିଗଲା ତାପରେ ଇଏ ସିଷ୍ଟମ୍ ଆସିଗଲା। ଫିର୍ ବି ବି କଲେଜ୍‌ରେ ବହୁତ ଫେଚ୍‌କାମି କଲେ। କାଁ ନା ଆଗରୁ କଲେଜରେ ସେମିତି ହଉଥିବ। ପି ଟିଚ କଲେ ଲେଚର କ୍ଲାସ କରୁଥିବେ ପି କାଇନା କଲେଜ ବହୁତ ବଡବଡ ଥାଏନା। ତ ଦିଟା ଗେଟ୍‌ଥାଏ। ପି ଲ ଲେଚର କ୍ଲାସ କରୁଥିବ ପଛପଟରୁ ପିଲା ପଳେଇ ଯାଉଥିବେ ଟିଚର ଭଲ ଲାଗୁନଥିଲା। ସ୍କୁଲ ଟାଇମ୍ ରେ କଣ ହୁଏ ନା ପିଲାଙ୍କୁ ଗୋଟେ ତମେ ଆଇତ କରିପାର ହେଲେ ଯେତେବେଳେ ଗୋଟେ ପିଲା ବଡ ହେଇଛେ ନା ଯେତେବେଳେ କଲେଜ କୁ ଯିବା ଆସିବା କରେ ତାକୁ ସେ ତାର ନିଜ ସବୁ ଟିଚର ହଉ କି ଲେକ୍ଚର ହଉ ଆଙ୍କର ଆଇତରୁ ବାହାର ହେଇଯାଆନ୍ତି। ତ ସେ ଜାଗାରେ କଣ୍ଟ୍ରୋଲ କରି ହୁଏନି ତ ସରକାରଙ୍କର ଏଟା ଡିସିସନ ହେଲା କି ଯେ ନା। ମୁଁ ଏତିକି ପର୍‌ସେଣ୍ଟ ରଖିଲେ ଗୋଟେ ପିଲା କୁ ସେ ପିଲା ଏକ୍ଜାମ ରେ ବସି ପାରିବ ବୋର୍ଡ ରେ ବସି ପାରିବ ନା କିଛି ନା କିଛି ର
ଗୋଟ ଗୋଟେ କଲେଜରେ ବି ମ୍ୟାମ୍ ଏମିତି ଅଛି କି ଆଉ ମାନେ ଆଟେନାନ୍ସ ମାନେ ପି ଯ ଯଦି ପିଲାଟା ଦେଖିବ ଯେ ଆଉ ଆଟେନାନ୍ସ ଖାତା ଆଣିକି ମାନେ ମ୍ୟାମ୍ ପରସେଣ୍ଟ ପକୋଉଛନ୍ତି ତାହାଲେ ବି ମୁଁ ଯେତେ ବେଳେ ଫାଷ୍ଟ ଫାଷ୍ଟ ଗଲି କଲେଜ୍‌ କୁ। ତ ସେତେ ବେଳେ ଫାଷ୍ଟ କିଛି ଦିନି ଏମିତି ଆଟ୍ନାଶ ଖାତା ଆଣିକି ପ୍ରଜେଣ୍ଟ ପକାଗଲା। କିନ୍ତୁ ପରେ ପରେ କଣ ହେଲା ନା ମାନେ ପେପର ମାନେ ଟିଚର କଣ କହିଲେ ନା ଆଉ ତମେ ପେ ପରେ ଲେଖିକି ସବୁ ଦେଇଦିଅ ମାନେ ଯିଏ ଫାଷ୍ଟ ରେ ବସିଥିବ ପୁରା ଫାଷ୍ଟ। ସେ ଗୋଟେ ପେପର କାଢିବ। ସେ ପେପରରେ ଜଷ୍ଟ ତା ରୋଲ୍ ର ନମ୍ବର ଲେଖିବ ଏମିତି ସାଇଡ୍‌ କୁ ସାଇଡ୍‌ ପାସ୍ ଜି ହବ ତାପରେ ଏମିତି ସମସ୍ତେ ରୋଲ ନମ୍ବର ପକେଇକି ଦେଇ ଦିଅନ୍ତି। ତ ଧରିନିଅ ମୁଁ ଆସିଛି ମୋ ସାଙ୍ଗ ଆସିନି ତ ମୁଁ କଣ କରିବି ନା ତା ରୋଲ୍ ନମ୍ବର ପକେଇଦେବି ଏମିତି ବି ଚିଟ୍ ହେଲାନା ମ୍ୟାମ୍ ତ ମୁଁ ଯେତେବେଳେ ଫାଷ୍ଟ ଫାଷ୍ଟ ଗଲି। ଆଉ ସେ ଦେଖିଲି ଆଟେନାନ୍ସ ପକାହଉଛି ତାପରେ ମୁଁ କହିଲି ନାଇଁ ମୋ ଆଟେନାନ୍ସ ଯେମିତି ଅ ଅଧିକ ରହିବ ମୁଁ ସବୁଦିନ କଲେଜ୍‌କୁ ଆଟେନ୍‌ କରିବି। ତାପରେ ମୁଁ ଯେତେବେଳେ ଦେଖିଲି ଯେ ଆଉ ପିଲାମାନେ ଏମିତି ଚିଟ୍ କରୁଛନ୍ତି। ଆଉ ଅ ମାନେ ନିଜ ତା ସାଙ୍ଗଟେ ଜନ୍ୟ ଜଣ ଗୋଟେ ସାଙ୍ଗ ଅଛି ତାର ଗୋଟେ ସାଙ୍ଗଟେ ନ ଆସିକି ସେ ତାର ପ୍ରେଜେଣ୍ଟ ପକେଇ ଦଉଛି ତାପରେ ମୋର ଆଉ ଯିବାକୁ ଇଛା ହେଲାନି। ମୁଁ କହିଲି ମୁଁ ତ ମୋ ସାଙ୍ଗ ମାନଙ୍କୁ ଯିଏ ଆଇଥିବେ ତାକୁ କହିଦେବି। ତ ପ୍ରେଜେଣ୍ଟ ପକେଇଦବ ତ ମୁଁ ଆଉ କାଇଁ ଯିବି। ତ ଏମିତି ଗୋଟେ ଗୋଟେ କଲେଜ୍‌ରେ କଉନ ଏଟେନାନ୍ସ ପକାନ୍ତିନି ଆମର ବି ଜଣେ ଏଜୁକେସନ୍ ମ୍ୟାମ୍ ଅଛନ୍ତି ସେ କଣ କରନ୍ତି ନା ଆଉ ମାନେ ମୋବାଇଲ୍ ଆଟେନାନ୍ସ ଦିଅନ୍ତି। ସେ କୁହନ୍ତି ଯେ ଗ୍ରୁପ୍ ରେ ସବୁ ନିଜ ନିଜ ଯିଏ ଯିଏ ଆସିଥିଲା। ନିଜ ନିଜର ରୋଲ୍ ନମ୍ବର ସେୟାର କରିଦବ। ଆଉ ଯିଏ ଧରିନିଅ ଆଜି ମୁଁ ଏତେ ଗୋଟେ ପିଲା ବସିଥିବେ ତିରିଶ ଜଣ ଖଣ୍ଡେ। ମ୍ୟାାମ ଥୋଡିନା ସମସ୍ତଙ୍କର ନମ୍ବର ମାନେ ରୋଲ ନମ୍ବର ମନେ ରଖିଥିବେ। ଧରି ନିଅ ମୁଁ ଆ କଲେଜ୍‌ ଯାଇନି। ତଥାପି ବି ମୁଁ ମୋ ରୋଲ ନମ୍ବର ଗ୍ରୁପ୍ ରେ ଲେଖିକି ପକେଇ ଦେବି। ମ୍ୟାାମ ତ ଜାଣି ପାରିବନି ନା ମୁଁ ଆଜି କଲେଜ୍‌ ଯାଇଥିଲି କି ନାଇଁ ବୋଲି?
ଆଜ୍ଞା ଆଜ୍ଞା ହଁ ତ ତମେ କଲେଜ୍‌ ର ସିଷ୍ଟମ୍ ଗୁଡାକ ବି ଆଗ ଅପେକ୍ଷା ଆଗରୁ ଯେତିକି ଦେଖିଛି କେନ ଆମେ ମୋ ଆମ ମୋ ମୋ କ୍ୟାରିୟର ମୁଁ ପ୍ଲସ ଟୁ ରୁ ଷ୍ଟାର୍ଟ କନି। ମୋ କ୍ୟାରୟର ଟାକୁ ମୁଁ ଇଞ୍ନିୟରିଂ ରୁ ଷ୍ଟାର୍ କରଚି ହେଲେ ଆମର ଇଞ୍ଜିନିରିଂ ସେକ୍ସନ ରେ ଏ ସବୁ ଜିନିଷ ନାହିଁ। ଯଦି ଆମେ ଯାଉଥିଲୁ କ୍ଲାସ କରିବା ପାଇଁ ମାନେ ଆମର ଷ୍ଟାର୍ଟ ହଉଥିଲା ସକାଳ ନଅ ଟାରୁ କ୍ଲାସ ଷ୍ଟାର୍ଟ ହବ। ଆମର ଚାରିଟା ବେଳେ ସରିବ। ନଅଟା ବେଳୁ ପୁରା କଣ୍ଟିନ୍ୟୁ କ୍ଲାସ ଆମେ ଆମର କ୍ୟାମ୍ପସ ଭିତରେ କଲେଜ ଥିଲା। କି ଆମର ଇଞ୍ଜିନିୟରିଂ ସେକ୍ସନ ରେ ଏଟା ବି ନଥିଲା ଯେ ଯେମିତି ପ୍ଲସ୍ ଟୁ ଏବେ ଜେନେରାଲ୍ ସେକ୍ସନରେ ଯେମିତି ମନ ଇଚ୍ଛା ଯାଉଥିଲେ ମନ ଆମର ଇଞ୍ଜିନୟରିଂ ସେକ୍ସନ ରେ ପୁର ଷ୍ଟ୍ରିକ୍ଟ ଥିଲା ଭୁଲ ଥିଲା। ଯେ ତମେ ଏସବୁ ଜିନିଷ କରିବା ପାଇଁ ବାଧ୍ୟ। ତ ଆମେ ପୁରା ନଅଟା ବେଳେ ଯିବୁ। ନଅଟା ରୁ ଆମକୁ ଗୋଟେ ଲଞ୍ଚ ବ୍ରେକ୍ ହବ ବାରଟା ପଇଁଚାଳିଶ ନା ଗୋଟେ ବେଳେ। ଘଣ୍ଟା ଟେ ରେଷ୍ଟ ମିଳିବ ଘଣ୍ଟା କି ଦି ଘଣ୍ଟା ତାପରେ ପ୍ରାକ୍ଟିକାଲ ଥିବ। ତାପରେ ପ୍ରାକ୍ଟିକାଲ କରିବୁ ତାପରେ ପ୍ରାକ୍ଟିକାଲ କଲାବେଳେ ହାଡଲି ସାଢେ ତିନି ରାରୁ ଚାରିଟା ଭିତରେ ସରିବ ତାପରେ ଚାରିଟା ରୁ ଆମେ ରୁମ୍ ତାପରେ ତ କ୍ୟାମ୍ପସ ଭିତରେ ନା ତ ଆମେ ତାପରେ ଆସିଲୁ ତ ଆମର ପୁରା ଟାଇମ ଟୁ ଟାଇମ ଥିବ ଯଦି ମାନଙ୍କର କିଏ ହ ଯଦି କ୍ସ ର ରେ ବସିଛନ୍ତିପୋଜ ଯଦି ଲେଚର ଟିଚରଙ୍କ ଆଖି ଆଗରେ ଆସିଲା କି ଯେ କାହିଁ ଆସନି ତ ବାକି ରୁମ ପିଲା କହିବେ ନା। ଦିହ ଖରାପ କି ଏକ୍ସ ୱାଇ ଜେଡ଼ ତ ସେ ଯୋଉ ଇଏ କଣ କରିବେ ନା ଲେଚର ଆ ଆଫ୍ଟର ଆସିକି ୱାର୍ଡେନକୁ କଲ୍ କରିକି ପଚାରିବେ। ତା ଦିହ ଖରାପ ନା କଣ ତାପରେ ୱାଡେନ ତ ତମକୁ ଦେଖିପାରିବ ନା ତ ଦେହ ଖରାପ ଥିଲା ତ ଓବିୟସଲି ନା କିଛି କରୁଥିବ ତ ଏମିତି ହିଁ ଆମ ବେଳକୁ ବହୁତ ଷ୍ଟ୍ରିକଟ ଥିଲା। ମତେ ଲାଗେ କି କୋଉଠି ନା କୋଉଠି ସେଟା ଠିକ ଆମେ କାହିଁକି ନା ଘର ଛଡିକିରି ଯାଇକିରି ଗୋଟେ ଜାଗାରେ ରହୁଥିଲୁ ତ ଆମକୁ ଆମ ଏଜୁକେସନ ପ୍ରତି ସେତିକି ଧ୍ୟାନ ଦେବାଟା ବହୁତ ଜରୁରୀ ହେ ତ ମତେ କେବେ କେବେ ସେ ଜିନିଟା ଖରାପ ଲାଗେ ନି ବହୁତ ଭଲ ଲାଗେ ସେ ଜିନିଷ ଟା। ବହୁତ ଫିଲ୍ ହୁଏ କି ଯେ ନା ଠିକ୍ ଅଛି ଆମେ ଠିକ୍ ଜାଗାରେ ଥିଲୁ। ପ୍ରାକ୍ଟିକାଲ ପୁରା ବାକାଇଦା ପ୍ରାକ୍ଟିକାଲ ହବ। କ୍ଲାସ୍ ହବ। ପୁରା ଲୋଡାଉନ୍ ନୋଟ୍ ସିଆର୍ ହବ। ଆକାଇମେଣ୍ଟ ଲେଖା ହବ। ବହୁତ କିଛି ଜିନିଷ ହୁଏ। ବାକି କଲେଜ୍ ଲାଇଫ୍ ଇଜ୍ ଦ ଲାଇଫ୍ ରେ ସବୁଠାରୁ ବେଷ୍ଟେ ଲାଇଫ୍ ମୁଁ ଭାବେ। ଆ ପରଠାରୁ ଯେତେ ବଡ ବଡ ହେଇକି ଯିବ ସେତେ ହେଟ୍ରିକ ଆଉ ସେତିକି ବହୁତ ଟେନସନ୍। ଆଉ ଏବେ କଲେଜ ସରିଯିବା ପରେ ମନ ଭିତରେ ଚିନ୍ତା ଆସିବ ମୁଁ କେମତି ଚାକିରି କରିବି ଆଉ କେମତି ଜବ୍ କରିବେ ଉଁ ଆଉ ପଇସା ଦୁଇ ପଇସା ରୋଜଗାର କଲେ କେମିତି ଘର ଲୋକଙ୍କୁ ସାହାଯ୍ୟ କରିବେ। ମନ ଭିତରେ ଆସିଯିବ ଆଠ ଟିକେ ଟିକେ ଯେତେବେଳେ ରେସପଟ ଅଧିକା ଅଧିକା ରେସ୍ପନସିବିଲିଟି ଆସିବା ଷ୍ଟାର୍ଟ ହେଇଯିବ ନାଁ ମନ ଭିତରେ ଚିନ୍ତାଧାରା ଭି ଭିହ୍ନ ଭିନ୍ନ ଆସିବା ଷ୍ଟାର୍ଟ ହେଇଯିବ। ତ ତମେ ଆଡମିସନ କଲଣି ଇଏ ରେ?
ଏଁ ନାଁ ମୁଁ ଇଣ୍ଟିଗେଟେଡ ବି ଏଡ୍ ତ ପକେଇଥିଲି ସେଇଟା ଆସିବ ଜୁନ୍ ମାସର ଫାଷ୍ଟ ଟି ଭିତରେ ଆସିବ। ଯଦି ମୋର ଆସିବ ମୁଁ ଏକା ଏଁ ଇଣ୍ଡିଗ୍ରେଟେଡ଼ ବିଡ଼ି ପ କି ଭାବିଚି ତ ଏବେ ପକେଇନି ପ୍ଲସ୍ ଥିଇ ଆପ୍ଲାଇ କରିନି ତ ଏଗାସ୍ ସେଇ ରେଜଲ୍ଟ ବାହାରିଲା ପରେ ଆପ୍ଲାଏ କରିବି ଆଉ।
ହଁ ମୁଁ ବ୍ୟାକ୍ ଟୁ କରୁଚି ତାପରେ ଆମେ ସେଥିପାଇଁ ଇଏ କରିବ ହେଲା!
ଆଜ୍ଞା ଆଜ୍ଞା।